ସାର ନମସ୍କାର ଜୟ ଜଗନ୍ନାଥ ଭାଇ।
ହଁ ଜୟ ଜଗନ୍ନାଥ କଣ କରୁଚନ୍ତି ଆପଣ?
ହଁ ବସଚୁ ଭାଇ ତମର ଭାଇ କଣ କରୁଚନ୍ତି?
ଏ ଜଷ୍ଟ ଖାଇବାକୁ ଯାଉଥିଲି।
ଆଚ୍ଛା ଆଉ କଣ ଖବର ତମଆଡେ ସବୁ ଭଲ?
ହଁ।
ହଁ ଭଲ ଅଛି ସବୁ ଦେହପାହ।
ଆଉ ଘରେ ସବୁ କେମିତି ଅଛନ୍ତି?
ଆ ଘରେ ସବୁ ଭଲ ଅଛନ୍ତି।
ଆଚ୍ଛା। ଆପଣ କଣ କରୁଚନ୍ତି?
କଣ?
ଆପଣ କରୁଚନ୍ତି?
ମୁଁ ଏବେ ଗୋଟେ ଡ୍ରପ୍ ଆମ ଘର ଆଗରେ ଅଛି ସେ ଡ୍ରପ୍ ଆଗରୁ ବସିଚୁ। ସାଙ୍ଗ ଦି ଜଣ ବସିଚୁ ଆଛା। ଆ ମାୋ ଆଡେ ବହୁତ ଜୋରସେ ବର୍ଷା ହଉଥିଲା ଚଢହଡି ମାରୁଥିଲା ଘଡଘଡି ମାରୁଥିଲା। ଆମେ ସେଥିପାଇଁ ଦୀର୍ଘ ଦି ଘଣ୍ଟା କାଳ ଆମେ ଘରେ ବସିକିନା ଆ ଆସିଲୁ ତମ ଆଡ ବର୍ଷ ହଉଥିଲା?
ସେମିତି ହଉଥିଲା ଆଉ।
ଆଚ୍ଛା।
ଆପଣ ନଅଟା ବାଜିଲାଣି ଘରକୁ ଯାଇନାହାନ୍ତି ଏତେବେଳ ଯାଇଁ ଘରକୁ ଯାଇନାହାନ୍ତି ଆପଣ ଏ ତେଳ ଯାଏଁ ନଅଟା ବାଜିଲାଣି ଆସିକି।
ନା ଯାଇନୁ ଭଲ ଲାଗୂଉନି। ମୁଣ୍ଡ ଟା ଟିକେ ଖରାପ ହେଇଗଲାଣି, ଗ୍ୟାସ୍ ପେଟ ଅ ସକାଳେ ଆ ଜି ଭୋଜି କରିଦେଇଥିଲୁ ଭୋଜି କରିନା ଆଉ କିଛି ଖାଇନଥିଲି। ଲୁ ସେଥିପାଇଁ ପେଟ ଗ୍ୟାସ୍ ହେଇଯାଇଥିଲା।
ହଁ ହ।
ପେଟରେ ଗ୍ୟାସ ଆଜ୍ଞା। ସାଙ୍ଗମାନଙ୍କ ସହିତ ବସ୍ଚୁ ବହୁତ ଜୋର୍ ସ ଦେଖୁନ୍ତୁ ଚଡହଡି ମାରୁଚି ଘଡଘଡି ହଉଚି ତମ ଆଡେ ବର୍ଷା ହଉଚି ନା?
ହଁ ଆମ ଆଡେ ଏମତି ହେଇଥିଲା ଝିପି ଝିପି ହେଇଚି ଛାଡିଛି ଏରିକା।
ଆଉ କଣ କୁହନ୍ତୁ ଜଗନ୍ନାଥ ଏ ଜଗନ୍ନାଥ ଆ ମୁଁ ଯିବି ଆଉ ଅଧଘଣ୍ଟେ ଘଣ୍ଟେ ପରେ ଆଉ।
ଆପଣ କେତେ ଥର ଯାଇଛନ୍ତି ବୁଲି?
ପ ମୁଁ ଥରେ ଦି ଥର ଖଣ୍ଡେ ଯାଇଚି, ଦିଥର ଖଣ୍ଡେ ଯାଇଚି।
ଆପଣଙ୍କ ଅଧିକ କୋଉ ଜାଗା ଟା ଭଲ ଲାଗେ!
ତ ଅଧିକ ସେଇ ଯୋଉ ଉ ଚନ୍ଦ୍ରଭାଗା ବ୍ରିଜ କର ଟା ମତେ ଭଲ ଲାଗେ।
ଆଚ୍ଛା। ହ। ଆମକୁ ଭଲ ଲାଗେ କଣ ଖାଇବୁ?
ଭଲ ଲାଗେ ଖାଇବାକୁ ଅଣ୍ଡା ସନ୍ତୁଳା ଛତୁ ପନିରି ଆଉ ଭଜା। ଆଉ ରୁଟି ଏଟା ଭଲ ଲାଗେ ଆଉ ତମ କଣେ ସକାଳେ ଖାଇଥିଲ?
ସକାଳେ ପଖାଳ ଭାତ ଶାଗ।
ଆଚ୍ଛା।
ଆପଣଙ୍କୁ ଛତୁ ହେରିକା ବନେଇକି ଦେଲେ ଭଲ ଲାଗେ? ନା ନିଜେ ବନେଇକି
ନା ନା ନିଜେ ବନେଇକି ଲାଗିଲେ ମତେ ଭଲ ଲାଗେନି କାରଣ ମୁଁ ଭଲ କିଇନା ବନେଜାଣିିନି। ସେଥିପାଇଁ ଘର ଯାହା କରୁଛନ୍ତି ସେଏ ମୁଁ ଖାଏ ଆଉ।
ମାମା ହେରିକା ଯିଏ କରିଦିଅନ୍ତି ତାକୁ ଖାଇଦିଅନ୍ତି ଆଉ।
ଆଜ୍ଞା କମଲପୁର ଛତୁ ଭଲିଲା।
ନାଇଁ।
ଆଉ
ନା ମୋର ଅଛି ଡି ନହେଲେ ଚିକେନ୍। ଆପଣ ଜବ ଫବ ଜବ ଫବ କଣ କରୁଛନ୍ତି ନା କିଛି ନାହିଁ?
ନା ଜବ ଫବ କିଛି ନାହିଁ।
ଘରେ ଆପଣଙ୍କର କିଏ କିଏ ଅଛନ୍ତି?
ଘରେ ଆମ ଯୋଉ ବହୁ ଜଏଣ୍ଟ୍ ଫାମିଲି ଆମର ମୁଁ ବାପା ତିନି ଭାଇ ମୋ ଜେଜେ ହେରିକା ଦି ଭାଇ। ଦି ଭାଇରୁୁ ମୋ ଜେଜେବାପା ବଡ ଆଉ ମୋ ସାନ ଜେଜେବାପ ଅଛ ମୋର ସାନ୍ ବଡ ଜେଜେ କଣ ତାଙ୍କର ତିନି ପୁଅ ମୋ ବାବା ମଝିଆ ଅ ତଳେ ଜଣେଉଥିଲେ ଫାଷ୍ଟ ବଡ ଜଣ ଅଛନ୍ତି ବାବା ତାଙ୍କ ନାଁ ବଡ ଜଣେ ତାପରେ ମୋ ବାବା ତାପରେ ମୋ ଦାଦା ସାନ ଆଉ ସାନଜେଙ୍କର ଦି ପୁଅ। ତାଙ୍କର ବଡ ସେ ଗୋଟେ ଚାକିରୀ କରୁଛନ୍ତି ଆଉ ଗୋଟେ ଦି ଜଣଙ୍କ ଦେଖିଛନ୍ତି ସେମିତି ଘରେ ନାହାନ୍ତି ଆମ ବାପା ତିନି ଜଣଙ୍କ। ଦିଜଣଙ୍କ ଘରେ ଅଛନ୍ତି ବଡ ବାବା ଘରେ ଅଛନ୍ତି। ମୋ ବାପ ଘରେ ଅଛନ୍ତି ଆଉ ଜଣେ ଅଛନ୍ତି ସେ ଜବ କରି ସେ ହଁ।
ଏବେ ଆପଣଙ୍କର କେତେ ଏଜେ ହବ?
କଣ?
ଆପଣଙ୍କ ଏଇଜ କେତେ ହବ ତଥାପି?
ମୋର ହେଇଛି ପନ୍ଦର ସତର ବର୍ଷ ହବ।
ଅ ହଁ। ଆଁଣ ଗାଡି ଫାଡି ଶିଖିଛନ୍ତି?
ନା ନା ଗାଡି ଶିଖିନି ମୋର ଦିଟା ଲୁଣନା ଗୋଟେ ଅଛି। ଗୋଟେ ବାଇସାଇକେଲ ଅଛି ଆଉ ମତେ କେମିତି ଚାଲିକି ଯିବାଟା ଭଲ ପସନ୍ଦ ଲାଗେ ଏଇଠୁ ମୁଁ ଦୀର୍ଘ ପନ୍ଦର କିଲୋ କୋଡିଏ କିଲୋମିଟର ଚାଲି କେବେ ବହୁତ ଥର ଯାଇଛି। ଚାଲିକି ଯିବାକୁ ପସନ୍ଦ ଲାଗେ ଆଉ ଆମ ଗାଁଠୁ ତିରିଶ କିଲୋମିଟର କଳଖାନା। ମୁଁ ଦିଇଥର ମ ଆମ କଳଖାନା ମାନେ କଳକ ମାନେ ଜବ୍ କରିରେ କଳଖାନାରେ ଜବ୍ କରି ଯାହା ଯାଇ ଦୁଇଥର ଚାଲି ଚାଲି ଗଲି। ହଁ ଚାଲି ଚାଲି ଯାଇଥିଲୁ ସେଥିପାଇଁ ମତେ ରଜେକ୍ଟ କରିଦେଲେ ମତେ ଜବ ରୁ କାଟିଦେଲେ ଆମ ମ ଜବ। ବ ଯାଇ ପି।
ମୁଁ ଚାଲିକିନା ଦୀର୍ଘ ବାଇଶ ତେଇଶି କିଲୋମିଟର ଯାଇପାରିବି ଚାଲି ଚାଲି।
ଆଚ୍ଛା। ଆପଣଙ୍କୁ ଏନା ଘରେ ଖୋଜୁନହଲେ ନଅଟା